ଅ କଣ କରୁ
ଅଛି ଭଲ ଅଛି, ତୁ କଣ କରୁଚୁ?
ଅଛି ମୁଁ ବି ଭଲ ଅଛି।
ହଁ ଫୋନ୍ କରୁଚୁ କିଛି କହୁନୁ।
ଓହୋ ସରି ସରି, ଆଉ କଣ କରୁଛୁ?
ଏମିତି ବସିଥିଲି ବୋର୍ ହଉଥିଲି ଆଉ।
ହୁଁ, ହୁଁ, ଆଉ ସକାଳୁ କେତେବେଳେ ଉଠିଲୁ?
ମୁଁ ସାତଟାକୁ, ତୁ?
ମୁଁ ଆଟ୍ଟା, ହଉ ମୋର ଆଲାରାମ ବନ୍ଦ ହେଇଗଲା।
ଏହେଁ, ତୋର ତ ଅଭ୍ୟାସ ଆଉ ସକାଳୁ ଲେଟ୍ ରେ ଉଠିବାର ଆଉ।
ଆଉ କଣ କଲୁ ରୋଷେଇ ବାସ?
ଏମିତି ଆଜି କିଛି କରିନେଇ। ପତ୍ର କୋବି ଟିକେ ଭାଜି ଦେଲି, ଛତୁ ଟିକେ ଭାଜିଦେଲି। ତୁ କଣ କଲୁ ଆଜି ରୋଷେଇ?
ତ ଆଜି ମାଛ ରାନ୍ଧିଲି। ଆଉ ମୋ ପାଇଁ ମୁଁ ତ ସାଧା ଖାଏ। ତ ମୋ ପାଇଁ ବୋଲିକି ମୁଁ ଆଉଥରେ ଅନ୍ୟ ଗୋଟେ ସାଧା ତରକାରୀ କରିଥିଲେ।
ହୁଁ ଆଜି ଆମିଷ ଆଣିଥିଲ କି?
ହଁ ରବିବାର ଟା ତ ଆଣି ଦେଇଥିଲ।
ଆମର ତ ରବିବାରେ ସାଧା ମୋ ଶାଶୁ ହୁଁ ଏକାଦଶୀ କରନ୍ତି ତ ରବିବାରେ ତେଣୁ ସେ ଖାଉନାହାନ୍ତି। ସେ ନ ଖାଇଲେ ଆମେ କେହି ଆଣିକି ଖାଉନେହୁଁ।
ହଁ ନାଇଁ ଆମ ନନଭେଜ ଆଣନ୍ତି ଆଉ ମୁଁ ବି ସାଧା ଖାଏ। ତ ମୋ ପାଇଁ ସାଧା ରାନ୍ଧିଥିଲି ତ ମୁଁ ନନଭେଜ୍ ଖାଏନି। ହୁଁ ଆଉ କଣ କରୁଚ?
ଆଉ ଏମିତି ଅଛି ବସିଥିଲି। ଆଉ ଘର ଆଡେ ଯାଇନ?
ନାଇଁ ଯାଇନି ଅଛି।
ବାହାଘର ହେଇଗଲା ପରେ ଆଉ ଘର ଆଡ଼େ ଯିବାକୁ ବେଳ ହୋଉନେହିଁ।
ହଁ।
ଆଉ ସେ ପିଲା। ସେ ପିଲା ଦିନର କଥା ଆଉ ଅଛି କି ସେ ପିଲାଦିନର ମଜା ଆଉ ଅଛି କି।
ହୁଁ ମମି ଘରୁକୁ ଗଲେ ଏକ ମଜା ଲାଗୁଛି।
ମନ ଅଛି ନା ପିଲାଦିନର କଥା ତୋର?
ହଁ ପୁରା ମନେ ଅଛି।
ସେ ଯୋଉ ଗଛରୁ ପଡି ଯାଇଥିଲୁ।
ହୁଁ ଗଛରୁ ସଵୁଦିନେ ଚଲୋଉଥିଲି ଗଛରୁ ପଢି ଯାଇି ଥିଲେ। ଆଉ ଗୋଟେ କଥା ମୋର ମନେ ଅଛି ଯୋଉ ଫାଷ୍ଟେ ଟାଇମ୍ ତତେ ସ୍କୁଲ ଧରିକି ଯାଇଥିଲି ଯୋଉ ମତେ ନ କହିକି ଘରୁ ପଡିଥିଲୁ।
ହଁ ହଁ ହଁ ପରା ସାଇକେଲେରେ ବସେଇକିରି।
ଆଉ ମୋର ମୋ ସାଙ୍ଗରେ ତତେ ଖୋଜିଛୁ ସେଇଥିରେ ବୁଲି ବୁଲି।
ହଁ ଛୋଟ ଥିଲି ନା ଆଉ କିଏ ଜାଣୁଚି ସେଯାଗା। ମୁଁ ମୋର ପଳେଇଆସିଲି ସେପଟରୁ ଧ୍ୟାନ ନାହିଁ ତୋର ତୋ କଥା।
କିଛି ନ କହିକି ଯୋଉ ସିଧା ଘରକୁ ଯାଇଚୁ ମୁଁ ଯୋଉ ତୋତେ ଘଣ୍ଟା ସେ ଜାଗାରେ ବୁଲି ବୁଲି ଖୋଜିଚି ସେ ଜିନିଷ ମୁଁ କେବେ ଭୁଲିବିନି।
ତାପରେ ଘରକୁ ଆସିଲା ପରେ ଯୋଉ ମତେ ଗାଳି। ଖଜିଛୁ କିଏ କିଏ ଆଉ‌।
ଆଉ କଣ କରୁଚୁ?
ଆଉ ପିଲା?
ଅଛି ପିଲା ଖେଳୁଚି ହଁ। ସେ ତାର ସାଇକେଲେ ଚଲୋଉଚି।
ହଁ ହଁ ହଁ ଖାଇଲ ନା ନାଇଁ?
ମଝିରେ କେବେ ଫ୍ରି କେବେ ଅଛ ବୁଲିବାକୁ ଯିବା।
ହଁ ଯିବା ଯିବା। ମୁଁ ୟାଙ୍କ ସହିତ କଥା ହେବି।
ହଁ। ଆ ସମୁଦ୍ର ଏରିଆକୁ ଟିକେ ଯିବା ଦେଖିବାକୁ।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
ବିଚ୍ ଏରିଆ କୁ? ହଁ, ଯାଇଥିଲେ ହେଇଥାନ୍ତା। କେତେ ଦିନ ହେଲା ମୁଁ ବି କୋଉଠିକି ଯାଇନି।
ହଁ ହଜବେଣ୍ଡ କୁ ପଚାରେ ଯିବା ସବୁ ଟିକେ ବିଚ୍ ଏରିଆକୁ ଭଲ ଲାଗିବ। ତତେ ଆଉ କଣ ଜାଗା ପସନ୍ଦ କି?
ମୋତେ ମୋତେ ଟିକେ ପାହାଡ଼ ଏମିତି ବୁଲିବା ବି ପସନ୍ଦ। ଯେ ଆଉ ପାହାଡ ଉପରକୁ ତ ଯାଇ ହବନି। ବିଚ୍ କୁ ଯିବା କଥା।
ଦେଖିବା ଏପଟେ ସେପଟେ ଦି ଆଡେ ଟିକେ ବୁଲିକି ଆସିଲା ବେଳକୁ ଜାଗା ଦେଖିକି ଖୋଜିକରି ଯିବା ଆଉ।
ହେ ଆମର ବିଚ୍ ପାଖେ ଗୋଟେ ବ୍ରିଜ୍ ତିଆରି ହେଇଛି। ନୂଆ ଟେ ଜଣିଛୁ?
ଆଚ୍ଛା କୋଉଠି?
ସେ ବିଚ୍ ପାଖରେ ବା।
ଓହୋଃ ହୋଃ ସେ ବ୍ରିଜ କୁ ଡାଇରେକ୍ଟ କଣ ବିଚ୍ କନେକ୍ସନ ଅଛି?
ବୋଧେ କନେକ୍ସନ ଅଛି ସେ ପାଖିଆ। ତ ସେଇ ବ୍ରିଜ ଉପରେ ଯାଇକି ସବୁ ଫଟୋ କାଢନ୍ତି ତ ଦେଖିଥିଲି। ଯିିବା ଫୋଟ କାଢ଼ିବା ପାଇଁ ଆଉ।
ଓଃ ହଉ ଠିକ ଅଛି ମଜା ଲାଗିବ ବ୍ରିଜ ଉପରେ। ବଚ୍ କୁ ବ୍ରିଜ କନେକ୍ସନ ଅଛି ଭଲ ଲାଗିବ। ସେଟା କି ବ୍ରିଜ ଟା କଣ ଆ କାଠ ବ୍ରିଜ ନା ନର୍ମଲ ଯୋଉ ବ୍ରିଜ ଥାଏ ରୋଡ
ସେଇଟା ଝୁଲୁଛି ବ୍ରିଜ ଟା। ବଟ୍ କାଠର ଅନ୍ୟ କାହିଁର ମୁଁ ସିଓର ନାହିଁ କାହିଁକିନା ମୁଁ ଯାଇନି ନା। ତ ମୂ କହିପାରିବିନି।
ଖାଲି ଶୁଣିଛୁ?
ଶୁଣିଛି। ଶୁଣିଛି ଆଉ ଫୋଟ ଗୁଡା ଦେଖି ଚି ଯେ ଆଉ ଫୋଟ ରେ କଣ ଜଣା ପଡୁଛି। ସେ ପାଖରେ ଗୋଟେ ପାର୍କ ବି ଖୋଲିଛି।
ହେଲେ ଦେଖିବାକୁ ପଡିବ ବୋଧେ ଆଉ। ଦେଖିକି ଯିବା ଆଉ।
ହଁ ପରା। ସେ ପାର୍କରେ ସବୁ ସେ ଯୋଉ ଜମ୍ପିଂ ସେ ପିଲାମାନଙ୍କୁ ବସେଇକି ଖେଳେଇବା
ହଁ ହଁ ହଁ, ଓହୋଃ ହଁ। ଆଉ କଣ କରୁଛୁ? ସନ୍ଧ୍ୟା ହେଲାଣି ଏବେ ତ ଚା ପିଇଲୁ?
ହଁ, ନାଇଁ ମୁଁ ଚା ତ ପିଏନି ଛାଡ଼ି ଦେଇଛି। କ୍ଷୀର ଟିକେ ପିଇଛି ଅଛି ଆଉ।
ଓଃ, ହୁଁ ହୁଁ।
ତୁ ପିିଇଲୁଣୁ?
ଆଉ କଣ । ନାଇଁ ମୁଁ ବି ଚା ପିଏନି, ଚା ଛାଡି ଦେଇଛି। ବେଳେ ବେଳେ ପିଏ ଏଇ ଉପାସ ରେ। ଆଉ ଏବେ ଟିକେ ବିସ୍କିଟ ଟିକେ ଖାଉଛି।
ତୋର ତ ଚା ଅଭ୍ୟାସ ଥିଲା।
ହଁ ଅଭ୍ୟାସ ଥିଲା ଯେ ଆଉ ଦେହ ଖରାପ ହବ ଚା ଏଇଟା ସେଥିପାଇଁ ଚା ପିଆ ଛାଡି ଦେଇଛି। ବେଳେ ବେଳେ ପିଏ ଉପାସ ଉପାସରେ ପିଏ ବାସ।
ଏଇଟା ବି ସତ କଥା ଚା ପିଇବା କଥା ଆର୍
ଆଉ କିଛି କରିହୋଉନି ସେଥିୁ କିଏ ଆଉ।
ହଁ ପରା।
ହଁ।
ଏମିତି ବସିନି। ଏକ ପିଲାକୁ ଧରିଛି ବସିଛି ଆଉ।
ଓହୋ ପିଲା କଣ କରୁଚି?
ପିଲା ନା ଲାଟିନ୍ ଯାଇଛି।
ଓହୋ।
ହୁଁ।
ହୁଁ ଆଉ ଶାଶୁ ଶ୍ୱଶୁର ସବୁ ଭଲ ଅଛନ୍ତି
ହଁ ଭଲ ଅଛନ୍ତି।
ହୁ। ଯାଇଛନ୍ତି ନା ସବୁ ଆଉ ସେ ତାଙ୍କର ଅଛି ଡାକି ଆଉ କଣ କରୁଛି?
ତମ ଘରେ ସବୁ ଭଲ ଆଁ
ହଁ ସବୁ ଭଲ ଅଛନ୍ତି ସେ ଯାଉଛନ୍ତି ଚାଲିବାକୁ। ସାଶୁ ଅଛନ୍ତି ଶ୍ୱଶୁର ଯାଇଛନ୍ତି ଚାଲିଆକୁ ସାଶୁ ଅଛନ୍ତି।
ଓ ହୋ କୋରାପୁଟ ଯାଇଥିଲେ ପଳେଆସିଲେଣି।
ହଁ କୋରାପୁଟ ଯାଇଥିଲେ ପଳେଇଆସିଲୁଣି। ସେଠି ପାଖାପାଖି ଜଗନ୍ନାଥ ମନ୍ଦିର ଗୁପ୍ତେଶ୍ୱର ମନ୍ଦିର ସବୁ ବୁଲିକି ଆସିଲେ। ଦିଇ ଦିନି ଯାଇଥିଲେ କାର ରେ ଜଣଙ୍କ ସହିତ ସାଙ୍ଗ ମାନଙ୍କ ସହିତ।
ହଁ।
ମୁକ୍ତେଶ୍ଵର ମନ୍ଦିର ସବୁ ମନ୍ଦିର ବୁଲିକି ଆସିଲେ ଆଉ।
ଓହୋ ହୋ କଣ ଭୋଗ ଆଣିଲେ ନା କଣ?
ହୁଁ।
ଭୋଗଆଣିଲେ ନା କଣ?
ହଁ ଭୋଗ ଧରିକି ଆସିଲି।
ଉଁ ହୁଁ ହୁଁ।
ଭୋଗ ନେଇକି ଆସିଲେ ପିଲାଙ୍କ ପାଇଁ ଖେଳନା ଟିକେ ନେଇକି ଆସିଲେ।
ଖେଳ ନା ଆଣିଛନ୍ତି ଦିଇ ଜଣଙ୍କ ପାଇଁ।
ହୁଁ ଛୋଟ ପିଲାମାନଙ୍କ ପାଇଁ କ ଖେଳନା ଟିକେ ନେଇକି ଆସିଲେ।
ଖେଳେନା ସେଇଟା ଆଉ। ବୁଲାବୁଲି କରିବାକୁ ଯାଇଥିଲେ ତ।
ହୁଁ।
ନା ନା ଖୁସି ହେଇଯାଇଥିବ ଦେଖି କି ଖେଳନା।
ହୁଁ ପିଲା ବୋହୁତ ଖୁସି ହେଇଗଲା ମୋ ପିଲା।
ହୁଁ କଣ ଆଣିଚନ୍ତି କି?
ବ୍ୟାଗମିଟେନ୍ ଅଣିଛନ୍ ପ୍ରରକ୍ ଆଉ ବଲ ସାହିତ
ଓହୋ ହୋ କା ସାଙ୍ଗେ ଖେଳିବ ବେଡମିଣ୍ଟନ ତୁ ଖେଳେ
ମୋ ସାଙ୍ଗରେ ଖଳୁଛି।
ହୁଁ ତୁଆଗେ ଖେଳ।
ହୁଁ ହୁଁ।
ଗୋଟାଏ ଏକା ଆଣିଛନ୍ ନା ଆଉ କଣ ଆଣିଛନ୍?
ନାଇଁ ନାଇଁ ସେରା ଆଣଚନ୍ତି ମାଳି ଆଣଚନ୍ତି ଆଉ ଫେନ୍ ଗୋଟେ ଆଣିଛନ୍ତି। ଛୋଟ ପିଲା ମାନେ ତ ଖେଳନା ଆଉ କଣ କରିବେ ଛୋଟ ପିଲା ଯାଏ ସେ ସବୁ ଦେଖିଲେ ଖୁସି।
ହେନା
ହୁଁ ପିଲା ଯାହାର ଆଉ କଣ କର ମାଁ
ତ ସାଙ୍ଗେ ଖେଳିବ ବ୍ୟାଡ଼ମିଣ୍ଟନ ଆଉ ଏବେ ତ ସବୁ ଖେଳୁଚନ୍ତି।
ମୋ ସାଙ୍ଗେ ଖେଳିବ ଆମେ ଖେଳୁଚୁ ରାତିରେ?
ହୁଁ ହୁଁ।
ରାତିରେ ଖେଳୁଚୁ ବ୍ୟାଡ଼ମିଣ୍ଟନ ହଁ ବାହାରେ ବଗିଚାରେ। ତାପରେ ଯାଉଚୁ ଟିକେ ପାଠ ପଢ଼ିବ
ଆମେ ଆଗେ ବ୍ୟାଡମିଣ୍ଟନ ଖେଳିବାର ମନେ ଅଛି ନା? ଖେଳେ ଯେ ଗେଣ୍ଡୁ ଫୁଲରେ।
ହୁଁ ଆଟାରେ ଗେଣ୍ଡୁ ଫୁଲରେ ମଜା ଲାଗିବାର। ଆମର ବଗିଚାରେ କେତେ ଗଛ ଥିଲା ଏବେ ସେ ଗଛ ସବୁ ଭାଙ୍ଗିଦେଲେ।
ସେଇ ଗଛରେ ଗେଣ୍ଡୁ ଫୁଲ ଏତେ ଏତେ ଫୁଟିବାର ତାଟା ସାଙ୍ଗରେ ପକେଇକିରି ଖେଳିବାର।
ମୁଁ ଏବେ ଫୁଲ ମିଳୁନାଇଁ ଗେଣ୍ଡୁ ଫୁଲ ଦୁଶୁନି।
ଆଗେ ଘର ଘର ଗଛ ଥିଲା ଏବେ ଆଉ କଣ ଘର ଘର ଗଛ ଅଛି ନା କଣ? ଏବେ ତ ଯିଏ ସିଏ ଦଶ ହାତ କୋଡିଏ ହାତ ଘର ପୁରା ବଡ଼ ବନେଇ ଦଉଚନ୍ତି ଆଉ ଅଗଣା ବି ଟିକେ ଛାଡୁନାହାନ୍ତି।
ସେଇଟା ଗଛ କାଟିକି ଘର ବନଉଚନ୍ତି ଗୋଟେ ଛୋଟ ଗଛ ଲ ହଁ ଫୁଲ ତ ମିଳୁଚି ମିଳୁଚି ମାର୍କେଟ ରେ କିଣିକି ଆଣୁଚନ୍ତି ଆଉ କଣ?
ହଁ ମାର୍କେଟରେ ମିଳୁଚି କିଣିକି ଆଣି ଦଉଚନ୍ତି ଆଉ ଘରେ ବନ ଯୋଉ ଗ ଛ ପତ୍ର କିଛି ଲଗଉନାହାନ୍ତି।
ମିଣି ଆଜିକାଲି ଆଉ ଫୁଲ କଣ ଅଛି କି କିଛି ନାଇଁ ଗଛ ନାଇଁ କିଛି ନାଇଁ। ଆଗେ ଗଛ ବୋଲି କେତେ ସୁନ୍ଦର ରଖିବାର। ଆମର ଗୋଟେ ଛୋଟ ବଗିଚା ଅଛି ଆମ ଶଶୁରଙ୍କୁ ଟିକେ ଇଚ୍ଛା ତ ଫୁଲ ବଗି ବଗିଚା ତାଙ୍କ ଫୁଲ ଗଛ ସବୁ ଆଣିକି ଲଗେଇଚନ୍।
ହୁଁ ହୁଁ ହୁଁ।
ହୁଁ।
ଭଲ ଆମର ବଗିଚା ବେଶି ନାଇଁ। ମାନେ ଆମେ ଫ୍ଲାଟ୍ ଟାଇପ୍ ର ଜାଗାର ରହୁଚୁ ତ ତ ସେଇଠି ବଗିଚା କରିହଉନି ଆଉ।
ହୁଁ ତମର ଯେତବଳ ଘର ବନେଇବ ସେତେବେଳକୁ ବଗିଚା କରିବ। ହୁଁ ଛୋଟ ବଗିଚା ଟି କଲେ ଭଲ ଛୋଟ ବଗିଚା ଟିଏ କରି ରଖିବ ସାଇଡ଼ରେ।
ହଁ ଠିକ୍ ଅଛି ହଁ। ରଖୁଛି ରୋଷେଇ କରିବି ଆଉ। ହଁ ହଁ ବାଏ।